ଲୋ ହୁମ୍ କହ।
ଲାଇନ୍ ପଳେଇଚି ଆମର ।
ହୁଁ ହୁଁ । ସବୁବେଳେ ଦେଖିବୁ ରଜ ପୂର୍ବ ଦିନ ବଟାବଟି ଦିନ ଲାଇନ ଟା ବେଶୀ ହଇରାଣ କରିବ କାହିଁକି ନା ସେ ଜାଣିଛି ନା ଆଜି ସମସ୍ତେ ଗ୍ରାଇଣ୍ଡିଙ୍ଗ କରିବେ । ସବୁବେଳେ ପର୍ବପର୍ବାଣି ପୂର୍ବ ଦିନ ଲାଇନ ଟା ବେଶୀ କଟିବ । କଣ ପାଇଁ କେଜାଣି? ଆମର ଆଣିକିରି କଣ ଏଇଟା କଦଳୀ ପତ୍ର ରଖା ହେଲାଣି ।
କଉଥିପାଇଁ?
କଣ କଦଳୀପତ୍ରରେ କଣ ପିଠା ହବ ଆଉ ।
ହଁ ହଁ ଆଗରୁ ଆଗରୁ ରଜ ଆସିଲେ ଯାଇକି ଯୋଉ ଚୁନା ଯାଇକି ଚୁନ୍ କୁଟନ୍ତି ଯୋଉ ଢିଙ୍କି ରେ
ଢିଙ୍କି ହୁଁ।
ସମସ୍ତିଙ୍କ ଘରେ ସେତେବେଳେ ଆଉ ଗ୍ରାଇଣ୍ଡିଙ୍ଗ ଥିଲା କି ଚୁନା କୁଟା ପିଠା ପଣା ଯୋଉ ଖୁସି ସେଇ ସବୁ ହେଇକି କାମ ସରେ ଆଜି କାଲି ଗ୍ରାଇଣ୍ଡିଙ୍ଗ ହେଇକି ବି କିଛି ସରୁନି।
ନହେଲେ ଦିନଦାଙ୍କ ଖାଲି ବିରି ଚାଉଳ ଚୁନାରେ ଦିନଯାଙ୍କ ପୁରା ପଳାଏ ରଜ ପୂର୍ବଦିନ । ଆଜି ଲାଗିବ ଆଉ କାଲି ରଜ କାଲି କଣ ମୁଣ୍ଡ ଧୋ ଧୋଇବନି । ନା ତୁ ରଜ ଦିନ ମୁଣ୍ଡ ଧୋଉନା ତା ବା ପୂର୍ବଦିନ ।
ଦେଇଛି।
ଉମ୍
ଶୁଭୁନି ବେ କଣ କହୁଛୁ ପାଖରେ କହ ।
ମୁଁ କହିଲି ଯୋଉଦିନ ମୁଣ୍ଡଟା ଧୋଇଥବୁ ଚୁଟିଟା ସେଇଦିନ ଭଲ ଲାଗେନି କି ମୁ ହେଇଥିପାଇଁ ରଜ ଦିନ ଧୁଏେ ।
ମୁଁ ବି ଧୋଉଥିଲି ଯେ ମୋ ମମି ପାଟିଗଲା ରଜରେ ପା ଟି କଲା ପା କହିଲା ରଜ ମାନେ କୋଉ ପର୍ବପର୍ବାଣୀ ଦିନ ମୁଣ୍ଡ ଧୁଅନ୍ତିନି ତା ପୂର୍ବ ଦିନ ମୁଣ୍ଡ ଧୁଅନ୍ତି ।
ହଁ ତ ମମି ଆଜି ପର୍ଯ୍ୟନ୍ତ ସେମିତି ସେ ସିଏ ଏମିତି ତାଙ୍କର ଅଛି ନା ।
ଆଉ ହେଟା କୁଆଡେ ଯିବ ।
ହଁ ଭଲ ଲାଗେ କରନ୍ତି କିଛି ଶୁଣୁନୁ
ଏବେ ଲକ୍ ମତେ ଯାହା ସବୁ ଆଗରୁ ପାଟି ହଉଥିଲା ଏବେ ଲକିକୁ କଉଛି ଆଉ ।
ମୁଁ ଜାଣିନି ତୁ କାଲି ଅନ୍ଲାଇନ୍ ଥିଲୁ ନହେଲେ ତତେ ଫୋନ୍ କରଥାଆନ୍ତି ।
ହୁଁ ହୁଁ କଣ ରୋଷେଇ ଘରେ କରୁଛୁ ଖଡଖଡ ରୋଷେଇ ମାନେ ଷ୍ଟାର୍ଟ କଲୁଣି ନା କଣ ରୋଷେଇ ।
ଖ ଖଡ ଖଡ ସବୁଛି ମୁଁ ଇୟର ଫୋନ ଟା ଲଗେଇ ଚାଲୁଛି ଫଫଟଉଛି ଆଉ
ଓହୋ
ବସିଲେ ନା ଖଡ଼ ଖଡ଼ ଖଡ଼ ଧଡ ଶବୁ
ପୁଳ ଆତେ ବେଳୁ ଯାଇି ଆସିନି ସେ କଣ କହିଲୁ ମୁଁ ଇଏ ଯେତେବେଳେ ଅଫିସ ଯାଆନ୍ତି ମୁଁ ଥିଲେ ମୁଁ ତାକୁ ବାହାରିକି ଧରିକିରି ପଳେଇ ଆସେ ଆଜି ସେ ଅଫିସ ଗଲା ବେଳକୁ ମୁଁ ଗାଧଉଥିଲି ତୋ ମାମା ଥିଲେ ତା ପାଖରେ ସିଏ ତାଙ୍କୁ ଦେଖିଲା ମାନେ ସେ ଟାଣି ଟାଣି ତାଙ୍କୁ ନେଇଯିବ ଟାଣି ଟାଣି ବେ ନେଇ ଆମ ଏଇ ଛକ ଏତେ ସେଠି ଗୋଟେ ନୂଆ ଦୋକାନଟେ ହେଇଛି ଚକୋଲେଟ ଖାଇବି ଚୋଲେଟ ଖାଇବି ଜିଦ୍ଦି କରିଛି ତାପରେ ଇଏ ଆଉ କଣ ପଇସା ଧରିକି ଯାଇଛନ୍ତି କି ଇଏ ତାପରେ କହିଲା ହଉ ତାହେଲେ ମାନେ ମାମା କହିଲା ହଉ ଚାଲେ ଘରକୁ ଯିବା ପଇସା ଧରିକିରି ଆସିବା ଏ ମା ଘରକୁ ପଳେଇ ଆସିଲା ମୁଁା ମୋ କଥା ନ ଶୁଣିକିରି ସିଧା ଯାଇଛି ତାଙ୍କ ରୁମ କୁ ସେ ଜାଣିଛି ତାଙ୍କର ପର୍ସ ଟା ଟଙ୍କା ହେଇଛି ପର୍ସ ଭିତରେ ପଇସା ଅଛି ବୋଲି ଚେୟାର କୁ ଟାଣିନେଲା ପର୍ସ ଭିତରେ ହାତ ପୂୁରାଇକରି ପାଞ୍ଚ ଟଙ୍କିଆ ଟେ କେତେ ଟଙ୍କିଆ ଟେଣି ଧରିକରି ଆସିକରି ମାମା ୱାନ୍ ପଇସା ଚାଲ କହିକିରି ମୁଁ କହିଲା ର ଖାଇ ଦେଇେଇକି ଯା ଖାଇ ଦେଇେଇକିରି ଯା ନହିଁ ଚାଲ ବୋଲି କହିକରି ତାଙ୍କୁ ଟାଣି ଟାଣି ପୁଣି ଧରିକି ଯାଇଛି ସେ ଛକ ଏତ ଝାଳ ପୁରା ବା ହେଇ ପଡିଛି ଝାଳରେ ନ ଖାଇ ନ ପିକିରି ଚାଲିଛି ତାର ଆଉ ପୁଣି ଜାଣିନି କେତେ ଏତେ ଟଙ୍କା ଟଙ୍କା ଟ କି କଣ କି ଦି ଟଙ୍କା କି ନ୍ ଟଙ୍କା ତ ସେ ଧରିଛି ଆଉ ପଇସା ଟଙ୍କା ତ କହିବନି ପଇସା ଖଲି ଭୋଗ ହେଇଥିଲା କିସମିସ କିସମିସ ଟିକେ ଖାଇକରି ଆସିକି ଦଶଟା ବ ତ ସବଦ ସୁଭିିଲ କଣ କହିଲୁ
କେତେଟା ଆରମ୍ ଥିଲା
ଶୁଭିଲାନି
କେତେବେଳେ ଉଠିଥିଲାିଲ ସକାଳୁ
ଶଏ ଆଜି ସେଇ ସାଢେ ଆଠଟା ସେ ତାହେଲେ ସାଢେ ଆଠଟାାରୁ ନଅଟା ଭିତରେ କେତେବେଳେ ଗୋଟେ ଉଠିବ ଆଉ
କାମଛଅ ସେଇ ନିଶ୍ଚିତ ଆଜି ନଅଟା ପନ୍ଦର ଅ ଥିଲା
କାଲି ଶୋଇଲା ଏଗାରଟା ପ ଚାଷରେ ସୋ ସୋ କହିକିରି ଯେତେ ଯାହା କଲି ଶୋଇଲାନି ଶୋଇଲାନି ମୁଁ ତାପରେ ତାକୁ ଛାଡିଦେଲି ମୁଁ କହିଲି ତା ଇଚଛା ଆଛି ଯେତେବେଳେ ହଉଛି ସେ ନିଜେ ଡାକିବ ତାପରେ ମୁଁ ଯାଇକି ତାକୁ ଶୋଇବି ମୁଁ ଆଉ ଶୁଣିଲିନି ସେମିତି ମାନେ ଏମିତି ଏପଟ ସେପଟ ହେଲା ହେଲା ତ ନିଦ ଲାଗିଲା ବେଳକୁ ମାମା ନିିନି ମା ନିନି ଏମିତି ହେଲା ତା ମୁଁ ତାକୁ ଯାଇକି ଶୋଇଲି ଦି ମିନିଟରେ ଶୋଇଲା ତାକୁ ନିଦ ନହବା ତ ତ ମାାରେ ପିଟିି ମାଡି ବସ ଯାହା କରେ ସେ ସବୁନ
ହୁଁ। ଆଉ ତଟ କହୁଥିଲେି କି କେବେ? ମୁଁ ରୋଷେଇ ଘରେ ରୋଷେଇ କରୁଛି। ସେ ମୋବାଇଲ ଧରିକିରି ଖଟ ଉପରେ ବସିଥିଲା ମୁଁ କହିଲି ବସିଛି କଣ ପାଇଁ ଆଉ ତାପରେ ମୁଁ ଶୋଇଲା ବେଳକୁ ହୋ ହୋ ହୋ ଶୁଭୁଛି ମୁଁ କହିଲି କଣ ଗୋଟେ ଏମିତି ହଉଛି ଆସିକି ଦେଖ ସେଳକୁ ଯୋଉ କନ୍ତାରା ଫିଲ୍ ମୁଭିର ସେ ଯୋଉ ଗୀତଟାରେ କହିବନି କି ଗୀତ ବୋଲିବ ମଝିରେ ହୋ ହୋ ହବ ସେଟା ଏମିତି ହୋ ହୋ ହଉଛି ଇଏ ଏଠି ଖଟ ଯାଙ୍କ ପୁରା ଡେଇଁ ଡେଇଁ ହୋ ହ ହଉଛି। ମୁଁ ରୋଷେଇ ଘରେ ଆସି ମୁଁ କହିଲି ଆହଲେ କଣ ଏତେ ଜୋରରେ ସେ ଏମିତି ହଉଛି ମା ମୋବାଇଲ ରେ ସିଏ କନ୍ତାର ର ଇଏରେ ସେ ଏମିତି ହଉଛି ଇଏ ତାର ହୋ ହୋ ହେଇକରି ଖଟ ଯାଙ୍କ ଖାଲି ଘିରି ଗିରି ବୁଲିକିରି ଡେଉଛି ଦି ହାତକୁ ଉପରକୁ ଟେକିକି
ଡ଼ରି କି।
ନାଇଁ ଖୁସିରେ ମାନେ ସିଏ ସେଠି ଯେମିତି ହଉଛି ଏଠି ଯେମତି ହଉଛି ଆଉ।
ଏ ସବୁ ସେଠି ଦେଖିକି କାନ୍ତରା କେନ୍ତର।
ମୁଁ କିନ୍ତୁ ପୁରା ଡରିକି ମୁଁ କହିଲି କଣ ଆଉ ପଡିଗଲା କି କଣ ତମେ କାନ୍ଦୁଛି ନା କଣ କରୁଛି ଦେଖିଲା ବେଳକୁ ପୁଣି ସେଠରେ ପୁଣି ଆଉ ଗୋଟେ କରିଛି ବାପା ସେତେବେଳକୁ ଭିଡିଓ କଲ କରିଛନ୍ତି ତାଙ୍କ ଭିଡିଓ କଲ ଟାକୁ ଛୋଟ କରିଦେଇଛି ସେ ଗୋଟେ ସାଇଟ ରେ ଅଛନ୍ତି ଏବେପଟେ ଗୀତରେ ସେ ହୋ ହୋ ହେଇକି ଡାଉଛି ଆଉ। ମୁଁ ଦେଖିନଥିଲି ମୁଁ ଆସିକି ଯେତେବେଳେ ରୋଷେଇବାସ ସରିଲା ଆସିକି ଫୋନ ଦେଖିଲା ବେଳକୁ ମୁଁ କହିଲି ବାପା କେତେବେଳେ ଫୋନ କରିଥିଲେ ତାପରେ ତାଙ୍କୁ ଫୋନ କଲି ମୁଁ କହିଲି ବାପା ଆଉ ତମେ ଫୋନ କରିଥିଲେ କି ନା କହନି ମୁଁ ଫୋନ କରିଥିଲି ଯେ ତୋ ପୁଅ ତ ଖାଲି ହୋ ହୋ ହେଇକରି ଖାଲି ଦେଡଉଥିଲା ମତେ ଖାଲି ତା ହାତ ଗୋଟେ ଗୋଡ ଗଟେ ପ ପଟ ଗୋଟେ ପିଠି ଗୋଟେ ଏମତି ଦେଖ ଯାଉଛି ସେ ତାର ଡେଉଛି ଆଉ ମାନେ ସେ କହୁନି କି ମତେ ଯେ ହଁ ଅଜା ଫୋନ କରିଛନ୍ତି କି କଣ?
କହିଲେ ତୁ ନେଇଯିବୁ ବ ସେ କାହିଁ କହିବ?
ହ୍ମୁ।
ହଁ
ତାକୁ ଆଉ ଫୋନ ଦଉଛି ଖାଲି ସେମିତି ଗୋଟେ ଫୋନ କରିଥିଲା ଫୋାା କା କାଟି ସେପଟା ବ୍ୟସ୍ତ ମୁଁ କହିଲି ଆସିକି ପୁଣି ଦେଖିଲା ବେଳକୁ ଫୋନ କଲା ବେଳକୁ ନା ଏତେ ଥର ଫୋନ ଟା କଟା ହଉଛି ମୁଁ କହିଲି ଫୋନ କଟା ହେଲା ମାନେ ଜାଣିବ ଯେ ମୁଁ କାଟିି ମୁଁ ଯେ ତେ ବ୍ୟସ୍ତ ଥିଲେ ବି ଫୋନ କାଟିବିନି ପୁଅ ହିଁ କାଟିଥିବ।
ତାକୁ ପାାର୍ଟି କରନ୍ତି ନା ନାଇଁ।
ନାଇଁ ମୁଁ କଣ ଯେକୁ କୁହେ ମୁଁ ଭଲକ ବୁଝେଇକି କୁୁହ କି ଯଦ ଫୋୁ ଦେଖୁଥା କି ଯଦ ଫୋ କରିବ କି ମେସେଜ କରିବ ମତେ ନେଇକ ଫୋନା ଦବୁ ହଁ ହଁ ମାରିବ ଥରେ ଅଧ ଦବ ଦେଖନ୍ତୁ ତୁ ବି ଥରେ ଥରେ ଫୋନ କଲେ ନେଇକି ଦବ ଆଉ ଥରେ ଥରେ ଦବନି। ତା ମୁଡ ଉପରେ ଆଉ। ଯେତେବେଳେ ତାର ଇଛା ହବ ଦବ ସେତେବେଳେ ପୁରା ମଗି ଯାଇଥିବ ପୁରା ଫୋନ ନେଇ ହଁ ମୁଁ ତେବେ ନେଇନିକା ବୋଲି ଆଉ ଦବନି ଆଉ। ଆସିଲା ବୋଧେ ଗେଟ୍ ସାଉଣ୍ଡ ଶୁଭିଲା। କଣ କହିଲୁ?
ରଜରେ ପିଠା ପିଠ ଭଲ ନା ନାଇଁ।
ହୁଁ ପିଠା ତ ହବ ନା ଏବେ ତ ବତୁରା ହବ ଆଉ ବିରି ଚାଉଳ ମେଞ୍ଚ ପତର ଦିଆଯିବ ତାପରେ ସୋଲା ତାପରେ ସେଇଟାକୁ ନେଇକରି ଯାହା ହବ ଆଉ ଆମର ପ୍ରାୟ ହୁଏ ସେ ବରା ଚ ଚକୁଳି ଇଟିଲି ସୁଜି ପିଠା। ଆଉ ପୋଡ ପିଠା ବେଳେ ବଳେ। ହୁ ବେଳେ ବଳେ ନାହିଁ ଏ କାଇଁ ସୁବିଧା ପୋଡପିଠା କରିବା ପାଇଁ ଚୁଲି ଫୁଲିରେଯେମତି ପୋପିଠାଟା ହବ। ଓଭାନେ ବି କଲେ ହବ ଯେ ଓଭାନରେ ବି କଲେ ହବ କିନ୍ତୁ ଓଭାନର କାଇଁ କିଛି ବାସ୍ନା ଫାସ୍ନା ନାହିଁ। ଖାଲି ସିଝା ପିଠାଟା ଭଳିଆ ଲାଗିବ ପୋଡ଼ପିଠା କଣ ମାନେ ପୋଡା ପୋଡା ବାସ୍ନା ହଉଥିବ ସେଇଟା ଭଲ ଲାଗିବ।
ସେ ହଁ ପୋଡପିଠ ର ବାସ ତ ନା ପୋଡପିଠା ପୋଡ ବାସନା ହଉ। ଚୁଲିରେ ଯାଉ ବାସନା।
ସେ ଆଉ ଏ ଓଭେନରେ ବସେଇ ଦେେଲେ କଣ ତାର ବାସ୍ନା ନାହିଁ କି ଗନ୍ଧ ନାହିଁ ଖାଲି ଜାଣିବୁ ଯେ ହଁ ପୋଡ ପିଠା
ତତେ ଆସୁଚିକି ପୋଡପିଠା ମୁଁ ଗଳି ଗଳିଇ ବସେଇବା କଥା କଣ ମୁଁ ଜେଜିି ଭଲ କର
ଦେଖିବାକୁ ଗଲେ ପ୍ରୋସେସ ସହଜ କିନ୍ତୁ ଯାହାକୁ ଭାଗ ମାପ ଆସିବ ସିଏ କରିପାରିବ ଆପଣ ଥରେ କେତେବେଳେ ସିଝିବ କେତେବେଳେ ସିଝିବନି
କଣ କହିଲୁ
ଆଉ କେତେ ସମୟରେ ଦେଖିକି ଯବ ଆଉ
ଶୁଭୁନି
ଶୁଭୁନି
ନା
ମତେ ଲାଗୁଛି ଇୟର ଫୋନ କଲେ ବୋଧେ ସବୁବେଳେ ପ୍ରୋବ୍ଲେମ୍ ହଉଛି
ଇୟର ଫୋନରେ ଫୋନ କଲେ ପୁରା ଇୟର ଫୋନ ପାଖକୁ ନେଇକରି ପୁରା କଥାଟା କହିବୁ ଟିକେ ଦୂର ହେଇଗଲା
ଦୂର କଥା ନୁହଁ ମାନେ ଏଇଥିରେ ଆମେ ଯୋଉଥିପାଇ କ କଥା ହଉଛି ସେଇଥିରେ ବୋଧେ ଇୟର ଫୋନ୍ ୟୁଜ କଲେମତି ମୋର ଯେତେକ ସବୁ ଏଇଥିଥିଲାବୁ ବୋଧେ ମାନେ
ହଁ କାହିଁକି ନା କଥା ଟା ସ୍ଲୋ ହେଇଯାଉଛି ନା କିଛି ସୁ ଶୁଭୁନି
ହଁ ହଁ ଯେ ଏବେ ମୁଁ ଏଟା ଜାଣୁଛି ମୋର ତ ସରିଯାଇଛି ଆଉ କଣ
ମ୍-ହଁ-ହଁ
ଆଉ କରିପାରିବେନି ଆଉ
ହଁ ହଉ
ରଜ ହେଲଲେ ମଣିଷ କେତେ ମେହେନ୍ଦେ ଫେହେନ୍ଦି ଲଗେଇକି କେତେ ଖୁସି ମଜା ଶୋଇଲା ଆଉ କିଛି ନାହିଁ ଯାହା ଝିଅ ବେଳେ କରିଥିବ
ଆଉ ଏଠି ବି କେହି ନାହାନ୍ତି ଟିକେ ମେନ୍ଦୀ ଲଗେଇଦବା
ହୁଁ ଗୋଟେ ଥର ମନେ ଅଛି ସେ ସାହିରେ ଛୁଆ ଟା ଗଳି କି ପଳେଇ
ହ
ତ ମା ଜଉ ତ ମା ଜଉ ଶଧୁ ନା ଦୌଡିକି ଛାନିଆ କିଏ କୋଉ ପଟେ ଯିବା ବାଟ ପାଇଲେନି
ଆଉ ଥରେ ଗୋଟେ ବର୍ଷ ଦୋଳି ପୁରା ଭା ଛିଣ୍ଡି ଯାଇଥିଲା ନା ହେଇ ଦେଖୁଛ ମଝିରେ ଯୋଉ ଦୋଳିଟା ହେଇ ଥିଲା
ହଁ ବା
ଉପପଳଦଲି ପୁରା ଛିିଣ୍ଡିଗିରି ଏତେ ବୁଲେ ହେଇ ପଡିଆରେ ଖାଲି ଧାଉଁଥିବା,
କଣ କହିଲୁ?
ସେଇ ପଡିଆରେ ଖାଲି ଧାଉଁଥିବା,
ହଁ ହ
ହଉ ତାହେଲେ ମୁଁ ଖୁଆଇକରି କଲ କରୁଛି ଆଉ ରଖୁଛି।